ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର ସାର୍।
ଉଁ କଣ କରୁଥିଲେ?
ଏବେ ଉଁ ଦିପହର ଖାଇବା ଖାଇକି ବସିଛି।
ଆଚ୍ଛା ଭଲ। ହଁ ମୁଁ ବି ସେଇ ଟିକେ ଡିଉଟି ରେ ଅଛି ତ ଖାଇ ପିଇକି ଅଛି ଟିକେ ଏବେ ଟିକେ ରେଷ୍ଟ ଟାଇମ୍ ଅଛି ଆମର ଲଞ୍ଚ ଟାଇମ୍ ଟିକେ ଥିଲା ବସିଛି ଫ୍ରିରେ ଆଉ।
ଆଚ୍ଛା ଆଚ୍ଛା ଆ ଦେହ କେମିତି ଅଛି?
ହୁଁ ଦେହ ତ ଭଲ ଅଛି ଆଜି ଆପଣଙ୍କର ପାଣିପାଗ କେମିତି ସେପଟରେ?
ଉଁ ରାତିରୁୁ ବର୍ଷା ହଉଛି ଏବେ ଟିକେ କୋହଲା ପାଗ କରିଚି। ଭଲ ପାଗ କରିଛି ସେଥିପାଇଁ ବସିଛି ବାହାରେ।
ଆଚ୍ଛା ଉଁ ଉଁ ରାତିରୁ ବର୍ଷା ହଉଛି ଏପର୍ଯ୍ୟନ୍ତ ତାମାନେ ଲଘୁଚାପ ହେଇଛି ବୋଧେ।
ହଁ ଯେମିତି ଝରି ବର୍ଷା କୁହନ୍ତି?
ହୁଁ ହୁଁ ହୁଁ।
ତ ସ୍ନାନ ପୂର୍ଣ୍ଣିମା ଗଲା ନା କାଲି ତ ପ୍ରତ୍ୟେକ ବର୍ଷ ଏଇଥିରେ ହୁଏ।
ହୁଁ ହୁଁ ହୁଁ।
ତ
ହଁ ଏତ ଯଦି ଏମିତି ପାଗ କ ଖରାପ୍ ହେଇଥିଲା କିଛି ଦିନି ହେଲାଣି ଯୋଉ ଗରମ ହଉଥିଲା ଯାହାହୋଉ ଆଜି ଟିକେ ଆଶ୍ଵସ୍ତି ମିଳିଛି ସମସ୍ତଙ୍କୁ।
ଉଁ ନିଆଁ ଆପଣଙ୍କ ଅଞ୍ଚଳରେ କଣ କେମିତି ପାଣିପାଗ ଆ
ଆମର ବି ସେଇ ମାନେ ବର୍ଷା ହିଁ ହଉଛି କାଲି ରାତିରୁ। ଏ ଏବେ ଟିକେ କମିଛି ଏ ତଥାପି ଟିକେ ଟିକେ ଝିପ୍ ଝିବି ମାନେ ପୁରା ସ୍ଲାଇଟ ବର୍ଷା ହଉଛି।
ସକାଳେ ତ ଆଜି ମୁଁ ଡ୍ୟୁଟିିକି ଆସିଥିଲି ଯେ ପୁରା ଓଦା ହେଇକି। ଓଦାହେଇକି ରେନିକୋଟ୍ ପିନ୍ଧିଲି ତଥାବି ଓଦା ହେଇଗଲି।
ଓହୋ ତାହେଲେ ପ୍ରାୟେ ଉଁ ପାଖାପାଖି ଅଞ୍ଚଳରେ ବର୍ଷା ହିଁ ହେଇଛି।
ହୁଁ ହୁଁ ବୋହୁତ ସାରା ଅଞ୍ଚଳରେ ମାନେ ବୋହୁତ ସାରା ଏରିଆରେ ହେଇଚି ବର୍ଷା। ହୁଁଉଁ।
ଆଛା ଇଁ ଗୋଟେ କ
ଆଉ ଆପଣଙ୍କର ଯି ହଁ ହଁ ହଁ କୁହ।
ହଁ ଭାବୁଥୁଲି କି ଅନଲାଇନ୍ କ୍ଲାସେସ୍ କରିବି। ମାନେ କ୍ଲାସ ନେବି ଅଫଲାଇନରେ ଯୋଉ ଏବେ ମାନେ କମ୍ପ୍ୟୁଟର ଶିକ୍ଷା ହୋଉଚି ଡାଇରେକ୍ଟ ଯାଇଁକି ଏ ନବା ଅପେକ୍ଷା ଅନଲାଇନରେ ପାଠ ପଢିବାଟା ମତେ କାହିଁକି ସେମତି ଠିକ ଲାଗୁଚି ସମସ୍ତେ ବି ଏବେ ନୋଉଚନ୍ତି ଅନଲାଇନରେ ତ ଆପଣଙ୍କ ମତ କଣ ଅଫଲାଇନରେ ପାଠ ପଢିବାଟା ଭଲ ନା ଅନଲାଇନରେ?
ମାନେ ମୁଁ ତ ମୁଁ ତ ମୋ ମତେ କହିବି ହଁ ମୁଁ ତ ମୋ ମତ କହିବି କିନ୍ତୁ ଆପଣ ଯେ ଅନଲାଇନ କାହିଁକି ବାଛିଲେ ମତେ ସେଇଟା କୁହନ୍ତୁ? ଆପଣଙ୍କୁ କଣ ପାଇଁ ଲାଗିଲା କି ଅଫଲାଇନଠାରୁ ଅନଲାଇନଟା ଭଲ ବୋଲି?
ଉଁ ଭଲ କଥା ମାନେ ପ୍ରକୃତରେ କଣ କହିଲେ ଏମ୍ ଇଣ୍ଟରନେଟରେ ପଢିଲେ ଭଲ ଭଲ ଟ୍ୟୁସନ ଟିଚର ବି ମିଳିଯାଉଚନ୍ତି ତା ସହିତ ଯିବା ଆସିବା ଖର୍ଚ୍ଚ ବି କମିଯିବ। ଆଉ ଘରେ ବସିକି ବି ଆମ୍ ପାଠଟା ପ-ପଢ଼ିପାରିବେ। ଏମିତି ଏଇଟା ହିଁ କିଛି ଲାଗୁଚି।
ହଁ ସେମିତି ଦେଖିଲେ ମାନେ ଅଫଲାଇନ ବି ଅ କଣ କହିଲେ ଅଫଲାଇନଠାରୁ ଅନଲାଇନ କିଛି ଭଲ ଅଫଲାଇନ ବି ବୋହୁତ ଭଲ ମାନେ ଦିଇଟାର କିଛି ନେଗେଟିଭ ପଏଣ୍ଟ ଅଛି ଆଉ ପଜେଟିଭ ପଏଣ୍ଟ। ଯେମତିକି ମୁଁ ମୁଁ କିନ୍ତୁ ପ୍ରିଫର କରିବି ଅଫଲାଇନ ଟିଚିଙ୍ଗକୁ ଅଫଲାଇନ ଟି ଚିଙ୍ଗରେ କଣ ହୁଏ ନା ଆ ମାନେ ଆମେ
ମାନେ ଆମର ଯିଏ ଟିଚର ଥାଆନ୍ତି ନା ଆମେ ତାଙ୍କ ସାମ୍-ମାନେ ଫେସ ଟୁ ଫେସ ଆମର କିଛି ବି ସାଙ୍ଗେ ସାଙ୍ଗେ ପ୍ରୋବେଲମ ବାହାରଲା ଆମେ ସେଇଠି ତାଙ୍କୁ ପଚାରିକି ତାର ସଲ୍ୟୁସନଟା ଆମେ ସାଙ୍ଗେ ସାଙ୍ଗେ ପାଇଯାଉ। ଆଉ ରିଏଲ ଟାଇମରେ ଆମେ ଯେତିକି ଶି ଖୁ ଅ ମାନେ ଟିଚିଂରୁ ଯେତିକି ଶିଖୁ ଆଉ ଆମର ସ ମାନେ ଆ ଧର ଆମେ ଯୋଉଠି କୋଚିଂ ଗୋଟେ ନୋଉଚେ ଆମେ ସେଠି କଣ ଆମର ସେଠି ସାଙ୍ଗସାଥି ଥାଆନ୍ତି।
ଏଠି ସବୁ ଥିବେ ତ ଆମର ଅ ଯୋଉ କୁଁ ପ୍ରୋବ୍ଲେମ୍ ସଲଭିଂ ଯୋଉ ସ୍କିଲଟା ଆ-ଆଉ ଏଇ ସ୍କିଲଟା କଣ ଆମେ ସେମାନଙ୍କ ସହିତ ମିଶିକି ଗୋଟେ ପ୍ରୋବ୍ଲେମ ସଲଭ୍ କଲେ ଆମର ସେଇ ସି ଜିନିଷଟା ବେଶୀ ଡେଭଲପ୍ ହୁଏ। ମାନେ ଡିସକସନ୍ ହଁ ଗ୍ରୁପ୍ ଡିସକସନ୍ ଗ୍ରୁପ ଷ୍ଟଡି ଏଇଠି କି ହଁ ଏ ସେଟା ଟିକେ ଭଲ ଆଉ ରହିଲା ଆଉ କଣ ଆଉ ଟିଚର ବି ମାନେ ଯୋଉମାନେ ଲେକଚର ଥାଆନ୍ତି ତାଙ୍କୁ ବି ଗାଇଡ୍ କରିବାକୁ ଟିକେ ସୁବିଧା ହୁଏ। ମାନେ ଇଜିଲି ବୁଝେଇପାରନ୍ତି ଆମର କିଛି ଗୋଟେ ପ୍ରୋବ୍ଲେମ ହେଲେ ଆମେ କୋଉଠି ଆମେ ପ୍ରୋବ୍ଲୋମଟା ଫେସ୍ କରୁଚେ ସେଇଟା ଅଫଲାଇନରେ ହିଁ ଜଣେ ବୁଝିପାରିବ ହିଁ ଅନଲାଇନରେ ସେଟା ବୁଝି ପାରିବେନେଇ। କିନ୍ତୁ ଅନଲାଇନରେ ବି କେତେଟା ଜିନିଷ ବୋହୁତ ଭଲ ଯେମତି ଆପଣ କହିଲେ କଣ ଆପଣଙ୍କ ପାଖରେ ମଲଟିପୁଲ୍ ଆପଣ ଗୋଟେ ଟାଇମ ମାନେ ଗୋଟେ ଜାଗାରେ ବସିକି ଆପଣ ବୋହୁତ ସାରା ଜିନିଷ କଭର କରିପାରିବେ। ମାନେ ଆପଣଙ୍କ ପାଖରେ ସେଠି ହଁ ଆପଣ ସେଠି ଟିଚିଂ ବି ସେପଟେ ନୋଉଛନ୍ତି ଏପଟରେ ଆପଣ ଆଉ ଗୋଟେ ଦିଟା ବୁକ୍ ବି ଫଲୋ କରିପାରିବେ ଆଉ କିଛି ଆଉ ଉଁ କଣ ମାନେ ଭଲ ଭଲ ଲେକଚର୍ ବଡ ବଡ ବୋହୁତ ବଡ ବଡ ଲେକଚର୍ ତାଙ୍କ ନୂଆ ନୂଆ ମେଥଡ ସବୁ ଜାଣିପାରିବେ ସେଟା ଦେଖିବା ହଁ ଆଉ ତ ଆଉ ଗୋଟେ ଜିନଷ କହିଲି ଝିଅମାନଙ୍କ ପାଇଁ ଏଇଟା ଟିକେ ଅନଲାଇନଟା ଟିକେ ବୋହୁତ ଭଲ। କାଇଁନା ଆପଣଙ୍କୁ ଟ୍ରାଭେଲ କରିବାକୁ ପଡି ହଁ ବାହାରକୁ ଯିବାକୁ ପଡିବନି କି କୋଉଠି କିଛି ପ୍ରୋବ୍ଲେମ ଫେସ୍ କରିବେନି ଏମିତି।
ଆଚ୍ଛା।
ଆଉ କଣ ଆପଣଙ୍କୁ ଆପଣ କୁହନ୍ତୁ ଆଉ କଣ?
ନାଇଁ ମୁ ଏଇ ଠୁ ହିଁ ଜାଣିପାଇଲିି ନା ଅଫଲାଇନ୍ କରିବାଟା ମତେ କାଇଁ ଭଲ ଲାଗୁଛି।
ହଁ ଭଲ ଲାଗୁ ଯଦି ଆପଣଙ୍କର ମାନେ ପାଖାପାଖି ଭଲ କୋଚିଂ ସେଣ୍ଟର ଗୋଟେ ଅଛି ଆପଣ ସେଠି ହଁ ସେଠି ଅଫଲାଇନ ପ୍ରିଫର କରିବେ ଆଉ ଯଦି ଆପଣ ଦୂରରେ ରହୁଛନ୍ତି ଭଲ କୋଚିଂ ସେଣ୍ଟର ନାହିଁ ସେଠି ତ ଅନଲାଇନ୍ ନେବେ ଆଜ୍ଞା ଆଜ୍ଞା।
ଉଁ ସନ୍ଦେହ ମନେରେ ଆସିଲା ତ ସାରଂ ପଚାରି ପାରିବି ବୁଝି ପାରିବି। ଆ ଏସବୁ ନହେଲେ ସାଙ୍ଗ ହେଇକି ବସିକି ଏ ସାଙ୍ଗମାନଙ୍କ ସହିତ ବି ବୁଝି ହବ। ତାଙ୍କ ଉମ୍ ସେ କୋଉ ଟାଇପ ର ପାଠ ପଢ଼ୁଛନ୍ତି କେମିତି ମୁଁ ସେଇଟା ବି ଜାଣିପାରିବି।
ଉଁ ହୁଁଁ।
ତ ମତେ ଲାଗୁଛି ସେଇଟା ଠିକ ହବ।
ହଁ ସେଇଟା ଠିକ ହବ ମୁଁ ଏମିତି କହିଲି କି ନା ଯଦି ଆପଣଙ୍କ ସୁବିଧା ଅଛି ଅଫ୍ଲାଇନ୍ କୋଚିଂ ସେଣ୍ଟର ଗୋଟେ ପାଖରେ ଅଛି ତ ଆପଣ ସେଠି ଆଡ଼ମିସନ୍ କରାଇ ଦେବାଟା ବହୁତ ବେଟର୍। ଆଉ ଯଦି ନାହିଁ ସୁବିଧା ଆପଣ ଯଦି ଗାଁ ରେ ରହୁଛନ୍ତି ଆପଣଙ୍କ କୋଚିଂ ସେଣ୍ଟର୍ ଟା ଟିକେ ଟାଉନ ଉପରେ ଅଛି ବୋହୁତ ଦୂରରେ ଅଛି ଯିବା ଆସିବା ପ୍ରବଲେମ ଏଠି ସେ ସେପ ସେଠି ଆପଣ ଦବା ମାନେ ଅନଲାଇନ୍ ଟା ହିଁ ପ୍ରିଫର କରିବେ। ଆଉ ଅନଲାଇନ କୋଚିଂ ସେଣ୍ଟରରେ ମେ ବି ହଁ ଆମର ଉଁ ମାନେ କହିବାକୁ ଗଲେ ସେଠି ଯୋଉ ଫିସ୍ ଟା କମ ରୁହେ ଟିକେ। ଫ୍ଲାଇନରେ ଟିକେ ଫିସ୍ ବେଶୀ ପଡ଼େ।
ଆଚ୍ଛା।
ହ୍ୟାଲୋ।
ଆଜ୍ଞା ହଁଁ ବୁଝିପାରିଲି।
ହୁଁ ହୁଁ ବୁଝନ୍ତୁ। ଆପଣ କୋଉ ବିଷୟ ର ମାନେ କୋଉ ଟପିକ୍ ମାନେ କୋଉଥି ପାଇଁ ଆପଣ କୋଚିଂ ନବାକୁ ଚାହୁଁଛନ୍ତି?
ଏମତି ଉମ୍ ଯେମତି ଆଜ୍ଞା।
ହଁ ଆପଣ ଏକାଡ଼େମିକ୍ ପଢ଼ାପଢ଼ି ନା ଏମତି କମ୍ପିଟେଟିଭ୍ ପାଇଁ?
ନାଇଁ କମ୍ପିଟେଟିଭ୍ ନାଇଁ ଏକାଡ଼େମୀ।
ଏକାଡ଼େମୀ ମାନେ ବୁହନ୍ତୁ ପ୍ଲସ ଥ୍ରୀ ସାଇନ୍ସ ମାନେ ଏ ଯଉ କରିବାକୁ ଚାହୁଁଛନ୍ତି ଯଦି ବେସିକ୍ ର କଁ ଏମ୍ତି ଏମ୍ ବି ଏ କରିବାକୁ ଚାହୁଁଛନ୍ତି ହଁ ଠିକ ଠିକ୍ ଅଛି ସେଠି ଅଫଲାଇନ୍ କରିଦବାଟା ବେଟର୍ ହବ।
ହୁଁ ଯାଇଙ୍କି ସାଙ୍ଗସାଥି ସହିତ ବି ମିଶି ପାରିବି ବହୁତ କିଛି ଜାଣିପାରିବି।
ଭଲ ହବ କଲେଜ ସହିତ ଅଫଲାଇନ ବି କରିପାରିବି ଟିଉସନ୍।
ଆଉ ଗୋଟେ କଣ କହିଲେ ଆଜି ପାଗ ତ ଦେଖୁଛନ୍ତି ଯେମିତି ବର୍ଷା ଲାଗି ରହିଛି ଦିନ ସାରା।
ହୁଁ।
ଏଠି ଏଠି ଆପଣ ଏଠି ଆପଣଙ୍କୁ କଣ ଲାଗୁଛି କୋଉ ଭାବେ କୋଉ ମେଥଡ଼୍ ଟା ଆପଣ ସୁବିଧା ଇଥାନ୍ତା?
ଏଠି କଣ ହେଲେ ନିହାତି ଅନଲାଇନ୍ କାରଣ ଆଜି ସବୁ ରାତିରୁୁ ବର୍ଷା ହଉଛି ଘରୁ ବାହାରି ହଉନି। ତ ଅନଲାଇନି ବୋହୁତ୍ ବଢ଼ିଆ ଏଇ ଗୋଟେ କିନ୍ତୁ ପ୍ରକୃତରେ ବହୁତ ସୁନ୍ଦର କଥା ଅନଲାଇନ୍ ହବା ହ କ୍ଲାସ ହବାର ହୁଁ। ପଏନ୍ ଘରେ ବସି ମୁ କ୍ଲା ବି କରିଥାନ୍ତି ଆଜି ନହେଲେ ଛୁଟି ନେଇଥାନ୍ତି ଯାଇନଥାନ୍ତି।
ହୁଁ ଯଦି କୋଚିଂ ହେଇଥାନ୍ତା ତ ଗୋଟେ ଦିନ ପାଠ ବି ଲସ୍ ହେଇଥାନ୍ତା।
ହଁ।
ହଁ ସେଇଟା ଅବଶ୍ୟ ପଛରେ ଆପଣ ଯାଇକି ଡ଼ାଉଟ୍ କୟରିଂ ରେ ଆପଣ କ୍ଲିୟର କରିପାରିବେ। ଆପଣ କୋଉ କଲେଜରେ ପଢ଼ୁଛନ୍ତି?
ଆମର ଚଉଦ୍ୱାର କଲେଜ୍।
ଚୌଦ୍ୱାର କଲେଜ ଚୋ ଉମ୍ କଲେଜ ନା?
ନାଇଁ କେବଳ ଚଉଦ ଜୁନିୟର କଲେଜ।
ଚଉଦ୍ୱାର ଜାନୁଆର କ ନା ଆଚ୍ଛା। ଭଲ କଲେଜଟା, ମାନେ ମୁଁ ଶୁଣିଛି ତ ନାଁ ଶୁଣିଛି।
ହୁଁ ହୁଁ।
ହୁଁ ହୁଁ।
ନା ଅଛି କଲେଜ ର ଏମିତି କି କଟକ ରୁ ବି କଟକ ରୁ ବି ଆସନ୍ତି, କଟକରେ ବହୁତ ବଡ ବଡ କଲେଜ ଅଛି ତ ତଥା ବିି ସେଠୁ ଆସନ୍ତି। ଆ ଏଠି ଟିଚର ମାନଙ୍କର ଷ୍ଟଡି ଲେବୁଲ ଟା ବୋହୁତ ବଢିଆ। ଭଲ ପାଠ ପଢ଼ା ଗାଇଡ଼ ବି ବହୁତ ଗାଇଡାନ୍ସ ଅଛି।
କଲେଜ ଯେତେ ବଡ ହଉ ଛୋଟ ହଉ ସେଥିରେ କିଛି ନଥାଏ, ଯଦି ମାନେ ସେଠି ପଢିବେ ତ ମାନେ ସେ କଲେଜ ଟା ହିଁ ଭଲ।
ହଁ ସେ ପାଠ ଦେଖିକି ପିଲାମାନେ ଇଣ୍ଟରେଷ୍ଟ ହୁଅନ୍ତି ଆଉ।
ହଁ ଯଦି ଗାଇଡେନ୍ସ ଯୋଉଠି ଭଲ ଥାଏ, ସେଠି ଭଲ ଏଜୁକସନ୍ ଥାଏ। ଆଚ୍ଛା ଆପଣଙ୍କ ଯଦି ଜଣେ ଚଉଦରେ ଯିବ ସେଠି କୋଉ କୋଉ ଜାଗା ଅଛି ବୁଲିବାକୁ ସେ ପାଖାପାଖି?
ପାଖାପାଖି ପାଖରେ ପୁରା ଚଉଦାର କଲେଜ ପାଖରେ ରାମ ମନ୍ଦିର ଅଛି, ମନ୍ଦିର ବି ଯାଇପାରିବ ବହୁତ ବଡ଼ ମନ୍ଦିର ଭଲ ମନ୍ଦିର। ହଁ।
ଆଚ୍ଛା।
ତାପରେ ଧବଳେଶ୍ୱର ବି ପାଖ ହେଉଛି, ତେଣୁ ଭଲ ଭଲ ମନ୍ଦିର ପାଖାପାଖି ଅଛି, ତାପରେ ଗୋଟେ ଛୋଟ ପାର୍କ ଅଛି। ଜୋଉଟା କି ଆମେ
ଧବଳେଶ୍ୱଵର ମନ୍ଦିର ଆପଣ ଯାଇଛନ୍ତି ନା ଯାଇନାହାନ୍ତି?
ହଁ ଯାଇଛି।
ଆଚଛା ଏ ଆଗକୁ ଶ୍ରାବଣ ମାସ ଆସୁଛି ତ? ସେଠି ଯୋଉ ଆମର ପାଣି ଢଳା ହବ, ପାଣି ଢାଳନ୍ତି ଆପଣ?
ନାଇଁ ନାଇଁ ଢାଳେ ନି, ଏମିତି ବୁଲିବାକୁ ଯାଇଛି।
ହଁ ମାନେ ଦର୍ଶନ କରିବାକୁ ଯାଆନ୍ତି, ଆଉ ଆଉ କଣ ଅଛି କହୁଥିଲେ?
ହଁ ଗୋଟେ ପାର୍କ ଅଛି। ଆମେ ପାର୍କ ବୋଲି ଆଜିକାଲି ପିଲାମାନେ ଭାବି ସାରିଲଣି, କିନ୍ତୁ ସେଇ ପାର୍କ ନୁହେଁ। ସେ ଯେମିତି ଚଉଦଳ ଗୋଟେ ଥିଲା ଆଗରୁ। ବିରାଟ ରାଜ୍ୟ, ଆମେ ପଢି ବିରାଟ ରାଜ୍ୟ ପାଣ୍ଡବ ମାନେ ଆସିଲେ ଏମିତି ସବୁ ଜିନିଷ ଅଛି।
ଆଚ୍ଛା ବିରାଟ ରାଜ୍ୟ ବିରାଟ ରାଜ୍ୟ ଚୌଦାର କୁ କୁହାଯାଉଥିଲା?
ଚଉଦାର ହିଁ ବିରାଟ ରାଜା, ରାଜାଙ୍କ ରାଜାଙ୍କର ରାଜ୍ୟ ଥିଲା।
ଆଚ୍ଛା ଆଚ୍ଛା ଏଇଟା ମୁଁ ମୁଁ ଜାଣିିନଥିଲିଁ ଏଟେ ଫାଷ୍ଟ ଟାଇମ ଶୁଣିଲି ଆପଣଙ୍କଠୁ।
ବଧି ପାର୍କ ବୋଲି ଗୋଟେ ଅଛି? ଯୋଉଠ କିି ଏବେ ବି ତାଙ୍କ ରା ମାନେ ତାଙ୍କ ଯୋଉ ମହଲ ଟା କିଛି ମାତ୍ରାରେ ଅଖ
ଆମର ଯୋଉ ବିରାଟ ରାଜା ଥିଲେ ଆଉ ତାଙ୍କର ଯୋଉ ପୁ ଥିଲେ କଣ ତାଙ୍କ ନାଁ ଆଜ୍ଞା? ଉତ୍ତର ତାଙ୍କ ଝିଅ ଉତ୍ତର ହଁ ଅଭିମନ୍ୟୁ କ ଯିଏ ବାହାରିଥିଲେ, ଉ ତାଙ୍କ
ଏଇଟା ହଉଛି ତାଙ୍କର
ହଁ ତାଙ୍କର ପୁଅ ଜଣେ ଥିଲେ ନା ଯାହାରଜି ମହାଭାରତରେ ମରିଗଲେ?
ତାନ ସେ ତାଙ୍କ ଜ୍ୱାଇଁ ହେବେ ଅର୍ଜୁନଙ୍କ ପୁତ୍ର ଥିଲେ।
ନା ନା ନା ନା ନା ବିରାଟ ବିରାଟଙ୍କର ଗୋଟେ ପୁଅ ବି ଥିଲେ ଯାହା ହଁ ଯାହାକୁ ଯୋଉ ବୃହଣଳା ହେଇକି ଅର୍ଜୁନ ଯାହାକୁ ନେଇଥିଲେ ଯୁଦ୍ଧ କରିବାକୁ? ହୁଁ ହୁଁ। ତାଙ୍କର ନାଁ ଟା ବି ମନେ ନାହିଁ ହଁ ଆଚ୍ଛା ସେ ତାହେଲେ ଆମ ଓଡ଼ିଶାର ମାନେ ମୋ ଓଡ଼ିଶା ତେ କୁହାଯାଏ ବିରାଟ ରାଜ୍ୟ।
ଆଜ୍ଞା।
ଆଉ ଯୋଉ ମ ରାମାୟଣ ଯୁଗରେ କୌଶଲ୍ୟା। ସେ ସିଏ ମୁଁ ଶୁଣିଥିଲି ସିଏ ହଉଛନ୍ତି କୌଶଳ ରାଜ୍ୟ ଆଉ କୌଶଳ ରାଜ୍ୟ ହଉଛି ଓଡ଼ିଶା।
ହଁ।
ତା ମାନେ ସେମିତି କହିବେ ବୋଲେ ରାମଙ୍କ ର ମାମୁଁ ଘର ହେଉଛି ଆମର ଓଡ଼ିଶା।
ହଁ ଆମ ଓଡ଼ିଶା। ବହୁତ୍ ଇ ମାନେ ଏଇ ସବୁ ଜିନିଷ ଛୋଟ ଛୋଟ ଜିନିଷ ସବୁ ଲୁଚି ଯାଇଛି କିନ୍ତୁ ପ୍ରକୃତରେ ଅ ଇତିହାସରେ ମହାଭାରତରେ ଓଡ଼ିଶା
ବଡ଼ ଐତିହାସ ଅଛି ଓଡି଼ଶା ରେ କିନ୍ତୁ ଏଟା ଯଉଟା ସାମ୍ନାକୁ ଆସିପାରିନି।
ଆସିପାରୁନି କିନ୍ତୁ ପ୍ରକୃତରେ ମୁଁ ଗର୍ବିତ ତ ମୁଁ ଓଡ଼ିଶା ରେ ଜନ୍ମ ହେଇଛି।
ହୁଁ ହୁଁଁ। ନିହାତି ନିହାତି ଆମେ ସମସ୍ତଙ୍କୁ ଗର୍ବ ମାନେ ସମସ୍ତେ ଗର୍ବ କରିବା କଥା।
ହଁ। ସେ ଚାରି ଧାମ ଭିତରୁ ଗୋଟେ ଧାମ ଆମ ଇଏରେ
ହଁ ହଁ। ହଁ ଠିକ୍ ଅଛି ଏଇ ଧାମ ବିଷୟରେ ଆମେ ପର ଇଏରେ କଥାହବା। ଏବେ ମୁଁ ରଖୁଛି ଆପଣଙ୍କ ସହିତ ପରେ କଥା ହଉଛି ଆଜ୍ଞା।